ହାଲୋ ହଁ ହଁ କହ?
ହଁ ମୁଏଇ ବାହାରେ ବସିଚି। ସନ୍ ହସ୍ପିଟାଲରେ କାମ ଚାଲିଚି ବସିକି ଦେଖୁଛି। ସେରା ଲାଇନ୍ କାମ ବୋଧେ କରୁଚନ୍ତି କଣ ଘୁଡ଼ୁଘାଡ଼ ଘୁଡ଼ୁଘାଡ଼ କରୁଚନ୍ତି ଲାଇନ୍ ଶହେଥର କାଟୁଚନ୍ତି।
ଆଉ ତୋପୁଅ ଉଠିଲାଣି?
ପୁଅ ଏଇନା ଉଠିବନି ସେଶୋଇଲାପା ସାଢେ ଦିଟାରେ ସେଏଇନା ଉଠିବନି ଯାଇ ପାଞ୍ଚଟା ସାଢ଼େ ପାଞ୍ଚଟାରେ ଉଠିବ। ସେଯଦି ଶୋଇବ ମାଲେକେ ଉଠିବନି ଆଉ ଯଦି ନଶୋଇବ ନାହିଁ।
ଘର ପାଖେରେ ଏଠି ଗୋଟେ ମଣ୍ଡପ ହେଇଚିତ ଆମ ଘର ପାଖରେ ବାହାଘର ମଣ୍ଡପ ତାଙ୍କ ପ୍ରସେସନ ଯାଉଚିଯେ ଏତେ ଜୋରେ ସାଉଣ୍ଡ ହଉଚି ମାନେ କାନ ଫାନ ମୋର କଣ ହେଇଗଲା କବାଟ ବନ୍ଦକରିକି ମାନେ ରୁମ୍ ରେବି ପୁରା ଛାତି କଣ ହେଇଯାଉଚି।
ଅଁ ହଁ। ହଁ ଏଇ ଡିଜେ ଫିଜେ ଲାଗିଲେକି ସେକଣ ସାଉଣ୍ଡତ ଜୋରେ ହବ।
ହଁ।
ଆମର ଏଇ ଘର ତଳେ ଗୋଟେ ମଣ୍ଡପ ହେଇଚି ଏବେ ନୂଆ, ଏବର୍ଷେ ହେଇଗଲାଣି ହେଲାଣି। କଲ୍ୟାଣୀ ମଣ୍ଡପ। ଆଉ ପିଇସା? ହାଲୋ। ହାଲୋ। ମମି ଦେଇ ପିଇସା? ହାଲୋ। ହାଲୋ।